ଆଉ ଭାଇ କଣ କରୁଚ?
ଏଇଠି ଛାତ ଉପରେ ଥିଲି ସନ୍ଧ୍ୟାବେଳୁ ଗଡୁଥିଲି ଆଉ କଣ କରିବି ଆଉ କଣ କରୁଥିଲ?
ହ ବେଡ଼ି ଖାଇ ବସିଚି ରୁମ୍ ରେ ଆଉ।
ଅ ହଁ।
ହଉ ଭାଇ କଣ ଏବେ ଏବେ କଣ ପଢ଼ୁଛ?
ଏବେ ମୁଁ ବିକମ୍ କରୁଥିଲି।
ଯାହା ହଉ ଭାଇ ତମର ଏ ସ୍କୁଲ୍ ଲାଇଫ୍ ବିଷୟରେ ଶୁଣି ପାରିବି କି?
ହଁ ଏଥିରେ କିଛି ଏମିତି ଅସୁବିଧା ନାହିଁ ସ୍କୁଲ ଲାଇଫ୍ ରେ କଣ ସ୍କୁଲ ଆମ ହଁ ଗାଁ ସ୍କୁଲରେ ପଢ଼ୁଥିଲୁ ଗାଁ ସ୍କୁ ହଁ ଘର ବା ପଛ ପଟରେ ଯେତେବେଳେ ସ୍କୁଲ ଠିକ୍ ଟାଇମ ରେ। ସବୁବେଳେ ଯାଉଥିଲୁ ତୁ ସ୍କୁଲ ଟା ଖୁସି ମଜାରେ ଏମିତି ସବୁ ଯାଉଥିଲୁ ଆଉ।
ତାମାନେ ସେତେବେଳେ କିଁତି ପାଠ ପଢା ପଢି କେମିତି କଣ ସ୍କୁଲ ସୁବିଧା?
ହଁ ସ୍କୁଲ ଆମ ସ୍କୁଲ ଉରେ ମାନେ ଅନ୍ୟ ସ୍କୁଲ ଆମ ସ୍କୁଲ୍ ରେ ଟିକେ ଭଲ ଥିଲା ଆମ ଆମ ଲୋକାଲିଟିରେ କହିଲା ଭଳିଆ କି ଆଉ ପାଖାପାଖି କୋଉଠି ସ୍କୁଲ ହାଇ ସ୍କୁଲ ଟେ ନଥିବାକୁ। ଆମର ଏଠିକି ପିଲା ପ୍ରବଳ ପିଲା ଆସୁଥିଲେ ସ୍କୁଲ ରେ। କେ ଅନ୍ୟ ସ୍କୁଲ ରେ ସେଠୀ ଷାଠିଏ ସତୁରୀ ପିଲା ହୁଅ ଆମର ଏଠି ଏଇ ଅଶୀ ନବେ ପିଲା ହଉଥିଲେ ଗୋଟେ ଗୋଟେ ବ୍ୟାଚ୍ ରେ।
ଆଚ୍ଛା। ଆଉ ଭାଇ ମାନେ ସେଠି ମାନେ ଖାଇବାକୁ ଦଉଥିଲେ ନା ସ୍କୁଲ ରେ ତମର?
ହଁ ହଁ ଏଇ ଖାଇବାକୁ ଦଉଥିଲେ ଗମେଣ୍ଟ ତରଫରୁ ଯୋଉ ସ୍କିମ ଗୁଡା ସବୁ ସେଇଥିରୁ ଏ ସେଇ ଖାଇବାଟା ଏ ମି ଡେ ମିଲ୍ ଯୋଉ କହୁଛନ୍ତି ସେଇଟା ହଉଥିଲା। ସେଥିରେ
ବାହାରକୁ ଯୋଉ ପିଲା ଆସୁଥିଲେ ତାଙ୍କ ପାଇଁ ତ ରାତିରେ ହଷ୍ଟେଲ ସୁବିଧା ରହୁଥିବ ନା ରହୁନଥିଲା?
ହଁ ଆମ ସ୍କୁଲରେ ଯୋଉ ହଷ୍ଟେଲଟା ହେଇଥିଲା ଆମ ବେଳକୁ ହଷ୍ଟେଲ ଚାଲିଥିଲା। ପରେ ଟିକେ ଏଇ ସାର୍ ମାନଙ୍କ ଜୋଗୁରୁ କି ଏ ପିଲାମାନେ ବି ଭଲରେ ରହିବାକୁ ଇଚ୍ଛା ଦେଲେନି। ଆଉ ମେସଟା ସେଇଥି ରୁ କିି ଭାଙ୍ଗିଗଲା ପିଲା ଆସିକି ରାତିରେ ରୁହା ରହି କରି ପିଲା ବି ଟିଉସନ ହେରିକା କରୁଥିଲେ ପିଲାଙ୍କୁ ଦିଇ ଆଡୁ ସୁବିଧା ହଉଥିଲା। ଏଇ ଟିଇସନ ସ୍କୁଲ ର ହେଇକି ଏଇ ଅଧିକ ପିଲା ଟିକେ ହଉଥିଲେ। ଏବେ
ପିଲା ମାନଙ୍କୁ କମନ୍ତୀ ଅସୁବିଧା ହେଲାକି ସେଟା ଭାଙ୍ଗିଗଲା?
ପିଲାମାନଙ୍କୁ ନେଇ ପିଲା ନିଏ ଅଧିକ ପିଲା ହେଲେନି ସାର୍ ମାନେ ବିି କିଏ ଲାଗିଲେ ନାଇଁ ଆମେ ଟିକେ ନେଇକି ଜିନ୍ମେଦାରି ନେଇ କିି ମେସଟା କୁ ଚଲେଇବା କି କଣ କରିବା ସେଇଥିରୁ ମେସଟା ଭାଙ୍ଗିଗଲା।
ଆଛା ତମ ଏମୀ ସ୍କୁଲ ଲାଇଫ୍ କେମିତି ହେଇଛି?
ଦିଟାହେଲେ ତ ସ୍କୁଲରୁ ଗାଁ ରେ ଥିବାରୁ ଆଉ ଏ ହାଇ ସ୍କୁଲ ଯେମିତି ସ୍କୁଲ ରେ ଟିକେ ଅଧିକ ଟିକେ ମଜା ମସ୍ତି ଟିକେ ଚାଲିଥିଲା ହାଇସ୍କୁଲ ଗଲା ରୁ ଟିକେ। ନାଇଁ ଟିକେ ମାଛୁରୀ ବି ଭଲ ଲାଗେ ନାଇଁ ଏମିତି କଣ କରିବ କି କଣ କରିବ। ସେମିତି ହେଇଇଗଲା ଏମିତି ଛୋଟବେଳେ ଲାଇଫ ଟା ଭଲ। ଆଉ ତୋର?
ତମ ଟାଇମ୍ ରେ କଣ ତମ ଟାଇମ୍ ରେ କଣ ସେଇ ମାନେ ସ୍କୁଲୁ ରୁ ବହି ଡ୍ରେସ ହେରିଆ ମିଳୁଥିଲା ନା ସେରା କିଣାହଉଥିଲା?
ନାଇଁ ଭାଇ ଆମର ସବୁ ସ୍କୁଲରୁ ହିଁ ମିଳୁଥିଲା ଏଗୁଡା ସବୁ। ସ୍କୁଲ ରେ ସବୁ ସ୍କୁଲ ହେରିକରେ ସବୁ ଗର୍ମେଣ୍ଟ ତରଫରୁ କମ୍ପ୍ୟୁଟର ହେରୀକା ଦେଲେ। ଏଇ ଆମ ବ୍ୟାଚ୍ ରେ କମ୍ପ୍ୟୁଟର ହେରିଆ ଆଥିଲା ସେଗୁଡା ଦେଖିବାକୁ ମଜା ଲାଗୁଥିଲା ସବୁ ସ୍କୁଲ ଟାଇମ ରେ। ଗର୍ମେଣ୍ଟ ତରଫରୁ ଯୋଉ ଯାହା ମିଳିଥିଲା ସବୁ।
ଆଛା।
ଆଉବି ସ୍କୁଲରେ ଯୋଡ ଭିତରେ ଖେଳ ପିରିୟଡ ଟା ଟିକେ ଭଲ ଲାଗେ।
ଖେଳ ପିରିଅଡ୍ ଭଲ ଲାଗେ ଆପଣଙ୍କ ଖେଳ ସାର ଥିଲା ନା ନାଇଁ ସ୍କୁଲ ରେ?
ହଁ।
ଆପଣଙ୍କ ସ୍କୁଲ ରେ ଖେଳିବା ପାଇଁ କଣ କଣ ସବୁ ଥିଲା?
ଖେଳିବା ପାଇଁ ବଲେ ଥିଲା ବଲେ। ଷୋହଳ ମାସଟା ଆଗରେ ସବୁ ମାନେ ଚାରିଟା ସପ୍ତାହ ରୁ ଏଇ ସପ୍ତାହରେ ଧର କ୍ରିକେଟ ଖେଳିଲେ କଣ ହେଲା ଆର ସପ୍ତାହରେ ସବୁ ଭଲି ଖେଳୁଥିଲେ। ଆଉ କେତେ ପିଲା ଫୁଟବଲ ଖେଳୁଥିଲେ ତର ବ୍ୟାଡମିଣ୍ଟନ ହରିଆ ସବୁ ଥିଲା। ଆମ ସହିତ ବି ମାନେ ମଜା ଖୁସିିଆ ସାର୍ ମାନେ ବି ଆସିକି ଆମ ସହିତ ବି ଖେଳନ୍ତି।
ଆଚ୍ଛା ଭାଇ ତାହେଲେ ଭଲ କଥା ଆଉ।
ହଁ ଆଉ ତୋମର ସ୍କୁଲ ଲାଇଫ୍ କଣ କେମିତି?
ହଁ ଭାଇ ସେମିତି ମୋର ବି ସେଇ ଆମ ଗାଁ ରେ ସେମିତି ଗୋଟେ ସ୍କୁଲ ପ୍ରଥମ ରୁ ସପ୍ତମ ଯାଏଁ ସ୍କୁଲ ଆମର ସେଠି।
ହୁଁ।
ଆମେ ପଢୁଥିଲୁ ସେମିତି ଆମର ସେଠି ପଞ୍ଚମ ହେଇଥିଲା ପଞ୍ଚମରୁ ଆମର କୋଭିଡ ନାଇଣ୍ଟିନ ଆସିଥିଲା।
ହଁ।
କୋଭିଡ ନାଇଁନ୍ ଟିନ୍ ଆସିଲା ସେଟା ରହିଲା ଯାହାଲେ ପଞ୍ଚମ ପଢୁଥିଲୁ ଷଷ୍ଠ ସପ୍ତମ ଅଷ୍ଟମ। ତିନି ବର୍ଷ ରହିଲା ତିନି ବର୍ଷ ପରେ ଆମେ ସିଧା ଅଷ୍ଟମ ରୁ ହାଇସ୍କୁଲ ଗଲୁ ସିଧା।
ହଁ।
ହଁ ସେ ହାଇସ୍କୁଲରେ ଆମରେ ଅଲଗା ସ୍କୁଲ ହାଇ ସ୍କୁ ନବମ ଅଷ୍ଟମ ନବମ ଦଶମ ସେପଟେ ସ୍କୁଲ ଟାକୁ ଗଲୁ। ସେଠି ଆମର ସେଠି ମାନେ ଭଲ ସବୁ ପରିବେଶ ଭଲ ମାନେ ସ ଭଲ ସବୁ। ସବୁ ସୁବିଧା ଆମର ସେଠି।
ହଁ। ଆମ ସ୍କୁଲରେ ବି ସେଇ ପକରା ବି ଅଇଛ। ସେମିତି ବି ଆମର ବି ସବୁ ସ୍କୁଲରେ ବି ଆମର ସବୁ ସୁବିଧା ଥିଲା ଆମର ଏମି ସ୍କୁଲ ଟାଇମ ରେ ଆମର ସବୁ ବାରିପଟ ମାନେ ବି ସାରମାନେ କହନ୍ତି ତାଙ୍କ ସହିତ ମିଶିକି ଚାଷ ବାସ କରୁ କି କଁ ଇଏ ସବୁ ଗଛ ଫଛ ଲଗାଉି କଁ କରୁ।
ଆମ କଣ କହିଲେ?
ହଁ।
ଆମ ସି ଏ ମାନେ ଶା ମାନେ ଅଧା ସବୁ ରିଟାଡ୍ ହେଇ ଗଲେଣି ଅଳ୍ପ ଜଣ ଏନ୍ତି ରିଟାଡ୍ ହେଇ ଗଲେଣି। ଆଉ ଯାହା ସବୁ ଅଛନ୍ତି ସବୁ ଅଛନ୍ତି ସେ ସବୁ ଭଲ ପାଠ ପଢଉଛନ୍ତି ଏମ ଆମ ମାନେ ସେମତି କାମ କରିବାକୁ କିଛି ସେମାନେ ଫସ ହଉହାନ୍ତି ଆମକୁ ସେଇ ପିଅନ କାମ କରୁଛନ୍ତି।
ଓହୋ। ଆଉ ସ୍କୁଲ ରେ ତମର ଏମିତି ଯୋଉ ମନ୍ତ୍ରିମଣ୍ଡଳ ହେରୀଆ କରାହେଇଥିଲା ନା ସ୍କୁଲ୍ ରେ। କି ଏଇ କି ନାଇଁ ଏ
ହଁ ଭାଇ କରାହେଇଥିଲା ମାନେ ଖାଦ୍ୟ ମନ୍ତ୍ରୀ। ତି କରାହେଇଥିଲା ଭାଇ ଆମ ମାନେ ଆମକୁ ମାନେ ଆମକୁ ମାନେ ଭାଇ ବଡ ଦିଦି ମାନେ ଏମିତି ମାନେ ଚକିଲେଟ୍ ହେରୀକା ଦେଇକି ମତେ ଭୋଟ ଦବ ମତେ ଇଏ କରିବ।
ହଁ ସେଇଟା ସ୍କୁଲ ମଜା ଲାଗେ।
ହ ଭାଇ ସେ ଟାଇମରେ ସେଇଟାଇମ୍ ରେ ମାନେ ସେ ବଡ ଭାଇ ଭଉଣୀ ମାନେ ଚକ୍ଲେଟ ଦେଇଦେବେ ଭୋଟ୍ ଦେବ। ଲାଇନ ମାରନ୍ତି ଭାଇତାଙ୍କୁ ଗାଲି କରନ୍ତି ସ୍କୁଲରେ ସେ ସେଇ ଟାଇମରେ ବହୁତ ମଜା ଲାଗେ ଦେଖିବାକୁ। ଛୋଟଟେ ହେଇଥିବୁ ନା ଜାଣନଥିଲି।
ଆଉ କଣ ଏମିତି ସ୍କୁଲ ଟାଇମରେ? ସ୍କୁଲ ସବୁ ମାନେ ଥାଳି ହରିକା ନଉଥିଲ ନା କଣ ସ୍କୁଲ ହରିକାରେ ଥିଲା କି କଣ?
ହଁ ତ ପଞ୍ଚମ ଯାଏ ଯାହା ଥିଲୁ ତାପରେ ଅଷ୍ଟମ ବେଳୁ ଯେହେତୁ ଗଲୁ ଅଷ୍ଟମଟା ଆମ ସ୍କୁଲରେ ଅଷ୍ଟମ ଶେ ନା ଆମକୁ ଖାଇବାକୁ ଦୋଉଥୁଲେ।
ହଁ।
ସେଠି ଥାଳି ହେକା ସେଇ ସ୍କୁ ସ୍କୁଲରେ ଥାଏ ଖାଇବାକୁ ଦୋଉଛନ୍ତି ଏବେ ଭାଇ କଣ କହିଲେ ଆମର ସେଇ କମ୍ପାନୀରୁ କଣ କଣ ତିନିଟା ଆକ ସେମତି ଖାଇବା ଦୋଉଛନ୍ତି ଖାଇବାକୁ ହାଇ ସ୍କୁଲରେ। ହଁ ଆମ ନଥିଲା ଏବେ ତାଙ୍କୁ ଖାଇବା, ଡ୍ରେସେ ଆଉ ବହି ସବୁ ଦୋଉଛନ୍ତି ନା କଣ।
ଆଉ ସ୍କୁଲ ଟାଇମରେ ଆଉ ତମର ପୂଜା ହେରିକା କେମିତି କଣ ହୁଏ?
ହଁ ଭାଇ ସ୍କୁଲ ଟାଇମରେ ତ ପୂଜାକୁ ପୂଜା ହେରିକା ଟାଇମ ଆସିଲା ମାନେ ମଜା ଅଲଗା ତାର ଭାଇ।
ହଁ। ସବୁ ମିଶିକି କରୁଥିଲ ଏବେ ଛୋଟ ପିଲା ସାହାଯ୍ୟ କରୁଥିଲେ ନା ତମେ ବ୍ୟାଚ୍ ଥିଲା ଖାଲି ଏବେ ଫାଇନାଲ୍ ଇଅର୍ ପିଲା ମି
ଭାଇ ତିନ୍ ତିନ୍ ତିନଟା ଆଁକ ବ୍ୟାଚ ପିଲା ଆମୁକୁ ମିଶିକି ସାହାଯ୍ୟ କରୁଥିଲେ କିଏ ମାନେ ଆମ୍ବପତ୍ର ଦେଲା ସି କିଏ ମାନେ ସବୁ ଡାଳ ଆଣିବା ଧରିକି ଯାଇ ସବୁ ସୁତା ବାନ୍ଧିଲେ ପରେ ଆମେ ଯାଇ ମେନ ଆମ ପୂଜା ଘର ଧୁଆଇଲେ। ସେ ଟେବୁଲ ବେଞ୍ଚରା ସବୁ ଧୁଆଧୁଇ କରୁଥୁଲୁ ତାପରେ ସେଥିରେ କେ ପରେ ଖରାପ ଖାଲି ହୋଉଥିଲା ତ ସେମାନେ ଡେକୋରେସନ ପାଇଁ ଆମର ସବୁ ବିଭିନ୍ନ ପ୍ରକାର କପଡା ବନ୍ଧା ବନ୍ଧି କରୁଥିଲୁ। ଠାକୁରଙ୍କୁ ବସୋଉଥୁଲୁ ଲାଇନ୍ ନୋଉଗଥୁଲୁ ବେଲୁନ ବି ଲଗୋଉଥିଲୁ। ଏହି ସବୁ ପଳେଇଲେ ମଜା ଆସଥୁବ ହଁ ଭାଇ ଭୋଜି ହୁଏ। ଭୋଜିରେ ଆମର ଭାତ, ଡାଲି, ଖଟା, ପାଏସ, ଆଳୁଦମ
ଅଁହ। ଆଉ ତମର ଆଉ ଅଗଷ୍ଟ ପନ୍ଦର ହରିକା ଏଇଗୁଡା କେମିତି ପାଳନ କର?
ଅଗଷ୍ଟ ପନ୍ଦର ଭାଇ ସକାଳେ ଆମେ ପିଲାମାନେ ଯାଆନ୍ତି ପ୍ୟାରଡ କରନ୍ତି ଆ ଏପଟେ ଯାଇ ଗୋଟେ ହେଠି ପ୍ୟାରେଡ କରିବେ ତାପରେ ଆମର ବଡ ଗାଁ ଗାଁ ଗାଁ ବୁଲିବାକୁ ଯିବେ ଗାଁ ବୁଲି ଯାଇ ଆସିକି ଆଉ ଅଧ ଘଣ୍ଟେ ପ୍ୟାରେଡ କରିବେ। ଆମ ସ୍କୁଲ ପ୍ରଧାନ ଶିକ୍ଷକ ଆ ଆମ ଜଣାଇଲେ। ମଧ୍ୟ କୋହୁ ଯୋଉ ଦୋଳଣ ଆର୍ଷ୍ଟ ଯେଉଁ ସେକ୍ରେଟେରି ଥିବେ ସିଏ ପ୍ୟରେଡ କରାଯିବ। ତାପରେ ସେଠୁ ଅ ସେଇଟା ସରିବ ସେଇଠୁ ପିଲାମାନଙ୍କର ଯୋଉ ସେଉ ବୁନ୍ଦିଆ ଦଅନ୍ତି ଖାଇକି ସେ ଫରନ୍ତି ଆଉ।
ହଁ ଆମ ଟାଇମରେ ତ ସେମିତି ଚାଲିଥିଲା ଆଉ ସରିଲା ପରେ ଯୋଉ ସେଉ ବୁନ୍ଦୀ ହରିକି ଦୋଉଥୁଲେ।
ଆ ସେଇ ଟାଇମଟା ପିଲା ସବୁ ଅନେଇକି ରହୁଚନ୍ତି ସେଉ ବୁନ୍ଦିକି। ସମସ୍ତେ ଭାବନ୍ତି ଦିଟା ଲାଗି ଧରିକି ଯିବେ ବୋଲି କିନ୍ତୁ ସମସ୍ତେ ଗୋଟେ ହିଁ ନିଅନ୍ତି।
ହଁ।
ହଁ ଭାଇ।
ଆଉ ଆଉ ସ୍କୁଲ ଲାଇଫି କଣ?
ସ୍କୁଲ ଲାଇଫ୍ ତ ପାର୍ଟିକାଲ ଏଇଠି ଦୁଇ ତିନି ମାସ ଆମର ସରିଗଲା ଭାଇ। ଏ କଲେଜ ଲାଇଫ ଷ୍ଟାଟ ହେଇଗଲାଣି ଗୋଟେ ବର୍ଷ ହେଲାନି। ମାନେ ତିନି ବର୍ଷ ଆହୁରି ଥିଲା ଷ୍ଟାର୍ଟିଙ୍ଗରୁ ସ୍କୁଲ ଯାଇଥିଲୁ ଭାବୁଥୁଲୁୁ ତିନି ବର୍ଷ କେମିତି ସ-ସରିବ ବୋଲି କିନ୍ତି ସଇଲା ବେଳକୁ ଭାବୁଛି କେଡ଼େ ବେଗି ସରିଗଲା ବୋଲି।
ହଁ ଏବେ
ଆଜିି ଏତେ ମଜ୍ଜା ମସ୍ତି ମ ସେମିତି ଟଚରେ ଅଛୁ। ଯେତେବେଳେ ଯାହା ଦେଖନ୍ତି ସେ ଆମକୁ ମାନେ ଭଲ କଥା କହନ୍ତି ଏମି ସେମିତି କରିବ ବୋଲି ଏଇଟା ପଡ଼ିବ ବୋଲି ଏମିତି କହୁଛନ୍ତି ଆଉ
ଆ, ହଁ ଭାଇ ଆମର ସେଇ ଗାଁ ରେ ସବୁ ସାର ଅଛନ୍ତିି ଆଉ ପାହାଳରୁ ଦି ଜଣ ସାର ଆସୁଥିଲେ ଆଉ
ଅହ କେତେ ଜଣ କଣ ତମର ସ୍କୁଲରେ ଫାକଲଟି ଥିଲେ କଣ?
ଅ ଆମ ଟିଚର ଥିଲେ ଛ ଜଣ ସାତ ସାତ ଆଣ ଟିଚର ଥିଲେ ଆଉ
ହଁ ଆଉ ପିଅନ ହେରିଆ କେନ୍ତି କଣ?
ପିଅନ ହେରିକା ଆମର ଆଉ ତିନି ଜଣ ଥିଲେ ଆମେ ଗଲା ବେଳେ ଜଣେ ରିଟାର ନେଇଗଲେ।
ଅ ହଁ
ତାପରେ ଏବେ ଏନ୍ତି ଦେଖୁ ଦେଖୁୁ ମାନେ ଆମ ସ୍କୁଲରେ ଦି ଜଣ ତିନି ଜଣ ସାର ରିଟାର୍ଡ ନେଇଗଲାଣି ତିନି ଜଣ ପିଅନ ରିଟାର୍ଡ ନେଇଗଲାଣି। ଏବେ ଟିଚର କିଛି ଆସିନାହାନ୍ତି କିଏ ନାହିଁ ପିଅନ ବି ଜଣେ କେହି ଜାଣି ନାହିଁନ୍ତି ସେଠି
ବୋଧକି ଗେଷ୍ଟ ଫାକ୍ଲଟି ଏକା କରିକି ଚଳଉଥିବ ବୋଧେ କି କଣ କେମତି ଚାଲିଥିବ ଆଉ
ହଁ ଆମ ଗେଷ୍ଟ ସାର ଆସିନାହାଁନ୍ତି କେଜାଣି ସେ କେମିତି ମାନେ ଚଲଉଛନ୍ତି ମୁଁ ସାର୍ କୋ ଡବଲ ସବଜେକ୍ଟ ପଢଉଛନ୍ତି କେମିତି କଣ ମ୍ୟାନେଜ କରୁଛନ୍ତି। ତମର୍ ସେ ସ୍କୁଲ ମାନେ କଣ ଡିଜିଟାଲ?
ହଁ ହଁ ଆମ, ବଳକୁ ନଥିଲା କିନ୍ତୁ ଆମ ନେଷ୍ଟ ଦିଟା ବ୍ୟାଚ ପରେ ସବୁ ଏମିତି ହେଇଗଲା ଏ ଫ୍ୟାଟ୍ ଫାଇଭ୍ ଜି ଗୋଟେ ସ୍କିମ୍ ଗୋଟେ କଣ୍ଡକ୍ଟ କରିଥିଲା ସେଇ ଅନୁସାରେ ସବୁ ଫାଇଭ ଜି ହେଇଯାଇଥିଲା।
ଆମର ବି ଫାଇଭ୍ ଡ଼ି କାମ ହିଁ ଆମେ ଡିଜିଟାଲ ବୋର୍ଡରେ ପଢୁଥିଲୁ ଆଗରୁ ସେ ପିଲା ବ୍ଲାକ୍ ବୋର୍ଡରେ କରୁଥିଲୁ ଆମେ ଡିଜିଟାଲ ବୋଡିରେ
ହଁ ହଁ ସେଟା ଆମ କେତେଟା ପରେ ଫାଇଭ୍ ଡିଟା ହେଇଥିଲା
ଆମେମାନେ ଆମ ଯୋଉ କମ୍ପୁଟର କାମ ନା ଆମ ସାର୍ ମାନେ ଆମକୁ ସାର୍ ମାନେ ଆମକୁ ସାର୍‌ମାନେ କହନ୍ତି କମ୍ପ୍ୟୁଟର ଚଲେଇବାକୁ ଆମେ ଚଉଥିଲୁ କମ୍ପୁଟର ବି
ହଁ।
ହଉ ଭାଇ ରଖୁଛି କଣ କରୁଛନ୍ତି କରନ୍ତୁ ଆଉ?
ହଁ ହଉ ଠିକ୍ ଅଛି ହଁ ର
ହଁ